ହ୍ୟାଲୋ। ଆଉ ନାହିଁ କଣ କରୁଛ?
ଆସିକିରି ଫୋନ୍ ଟା ମାଗୁଥିଲା ମାମା ଫୋ ମା ଫୋନ ଯେ ପାଟି କରିଦେଲି ଯେ ପଳେଇଲା ନା ତ ଏପଟୁ ମୁଁ କହିଲି କେଟା ମତେ ଦେ ଏଇ ଏବେ ସେଠି ଲେଟର ଟା ଧରିଥିଲା। ସେଟା ଦେ ନାହିଁ ନାହିଁ ଘରେ
ଛ ହ ହୁଁ ତୋବେ ଟିକେ ନଟ ଲାଗୁଛି।
ହଁ। ଏଇ
ଜ
ହ୍ୟାଲୋ।
ତେ ନୁର କଣ ଲଉ କି ନ?
ବାରିଟା ଖୋଲିଦେ।
ଶୁଭିଲା?
ହୁଁ।
ତୋ କଥାଟା ଶୁବୁନଥିଲା ମତେ?
ଉୁଁ ହୁଁ ଏବେ ଶୁଭିଲା।
ହୁଁ ଆଉ ତୁ ଏ ଦିନ ଯୋଉ କହୁନଥିଲୁ,? ରଜ ଉତ୍ସବ ହଉଥିଲା। ଭୁବନେଶ୍ଵରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆଉ ଜିତ ହେଇଥିଲା ସେଟା ଦେଖୁଥିଲି ରିଲସରେ।
ହୁଁ।
ହୁ
ବଢିଆ ହେଇଛି।
ସେଇଟା ତମ ପାଖରେ?
ହଁ ପାଖରେ ଗଲେ ଛଅ, ସାତ, ଛଅ କିଲୋମିଟର ହବ। ଛଅ କିଲୋମିଟର ହବ ଆମ ଘରଠୁ।
ଦେଖୁଥିଲି କେତେ ସୁନ୍ଦର ସୁନ୍ଦର ସବୁ ଷ୍ଟଲ ପଡ଼ିଛି।
। ହଁ, କହୁଛି ବା ଖାଇବା ଜିନିଷ ଏତେ ପଡିଛି, ପୁରା ଗୋଟିଏ ଷ୍ଟଲ ପୁରା ଉ ଖାଇବା ଜିନିଷ।
ହୁଁ, ତା ସାଙ୍ଗରେ ଭେରାଇଟି ଶାଢ଼ୀ ସବୁ କଲେକ୍ସନ।
ସବୁ ଶଖୁଆ ପ୍ରକାର ଶୁଖୁଆ ଦେଖିବୁ। ଆଉ ତାପରେ ଆଉ ଆଡଭଟାଇଜ ମାନେ ତିନିଟା ଷ୍ଟଲ ପଡିଛି।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
ବାଲି ଯାତ୍ରା ଭଳିଆ ଜିନିଷ ଆଉ ପଡିବ କି? ଉଁ ତଥାପି ସେଇ ଗୋଟେ ଗୋଟେ ଷ୍ଟଲ ସେମିତି ପଡିଥିଲା ଆଉ। ମାନେ ଗୋ ତିନଟା ଷ୍ଟଲ ଟୋଟାଲି। ଗୋ ଗୋଟେ ଷ୍ଟଲ କେବଳ ବିଜେପିର ଆଡଭଟାଇଜ। ସେ କଣ କରିଛି, କଣ ନାହିଁ ସେରା ପୁରା। ଆଉ ଗୋଟେ ଷ୍ଟଲ ପୁରା କିଣାକୁଣି, ଆଉ ଗୋଟେ ଷ୍ଟଲ ପୁରା ଖାଇବା। ଆଉ ଗୋଟେ ଷ୍ଟେଜ ହେଇଛି ସେଥିରେ ସବୁ ସିଙ୍ଗର ମାନଙ୍କୁ ଡାକିକରି ଷ୍ଟେଜ ଶୋ। ଆଉ ଆଉ ମଝି ସ୍ପେସ ଟା ପୁରା ଦୋଳି ଆଉ।
ତୁ ଯୋଉ ଦିନ ଯାଇଥିଲୁ କୋଉ ସିଙ୍ଗର୍ ଆସିଥିଲେ ତାଙ୍କର ପ୍ରୋଗ୍ରାମ ଥିଲା?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
ଓହୋଃ।
ଆମେ ଯୋଉଦିନ ଥିଲୁ ରୁକୁସୁନା ଆସିଥିଲା।
ମେନ୍ ସିଙ୍ଗର ଟା ତ ଚାଲିଗଲା ଆଉ, ହ୍ୟୁମାନ ସାଗର।
ହୁଁ, ସେ ପୁଣି ରୁକୁସୁନା ଖାଲି ହ୍ୟୁମାନ ସାଗର ର ଗୀତ ବୋଲୁଥିଲା ଭାରି ଦୁଃଖ ଲାଗୁଥିଲା। ପନ୍ଦର ମିନିଟ୍ ମାନେ ବସିକରି ଏମିତି ଶୁଣୁଥିଲୁ କଣ କେମତି ପ୍ରୋଗ୍ରାମ ହଉଛି ବୋଲି, ସେ ଖାଲି ହ୍ୟୁମାନ ସାଗର ଗୀତ ବୋଲୁ ଥିଲା।
ହଁ, ଆ ସବୁ ହିଟ୍ ଉରା ତାର ଆଉ ସେ ମାର୍କେଟ ଟାକୁ ନେଇଥିଲା ଆଉ। ସେଖଣ୍ଡ ଅରଜିତ ସିଂହ ଆମ ଓଡ଼ିଆ ର।
ସେଇଆ ପା। । ।
ଲୋକ ଯୋଉଗୁରେ ଲୋକ ଚାଲିଗଲା ପରେ ତାଙ୍କ ବିଷୟରେ ମୁଁ ଜାଣୁଛି। ସେ ଏତେ ପପୁଲାର ହେଇ ଯାଉଛନ୍ତି। ସେ ସିଦ୍ଧାର୍ଥ ଶୁକ୍ଲା ହଉ, ସେ ହ୍ୟୁମାନ ସାଗର ହଉ ତା ବିଷୟରେ ମୁଁ ସେ ତେ ଜାଣିଥିଲେ କି ମରିଗଲା ପରେ ସବୁ ତା ବିଷୟରେ ଜାଣୁଛି। କି
ବିଷୟ ରେ ଜାଣିନଥିଲୁ?
ଜାଣିଥିଲି, ଯେ ଏତେ ମାନେ ସେ କୋଉ ଟାଇପ ର ତା ପର୍ସନାଲିଟି ଇଏ ସିଏ ପରେ ଜଣା ପଡିଲା ନା। ସିଙ୍ଗର ଟା ତା ଗୀତରା ମତେ ଭଲ ଲାଗେ ଜାଣିଥିଲି।
ହୁଁ ହୁଁ ହୁଁ।
ଆଉ ଭଲ ଇଏ ସିଏ ତା କ୍ୟାରିଅର ବିଷୟରେ ଏମତି ଶୁଣିଥିଲି ନ୍ୟୁଜ୍ ରେ ତାଙ୍କର ଚାଲିଥିଲା ତାଙ୍କର ଡୋମେଷ୍ଟିକ ଭାଓଲେନ୍ସ।
ହୁଁ ଏଇଥର ରଜରେ ତିିଟା ଓଡିଆ ଫିଲ୍ମ ପଡିଛି ଦେଖି ଯାଇନୁ?
କୋଉଠି କିଲୋ ଝିଅ ଦେଖି ଯିବି?
ଆମ ଗାଁ ପାଖ।
କୋଉ ପ୍ରେକ୍ଷାଳୟକୁ?
ଆମ ଗାଁ ପାଖ ଫିଲ୍ମି ହଲ୍।
ହଁ ସେ ପଢିଥିଲା ଯେ ମୁଁ ଗଲା ବୋଳୁକୁ ହାଉସଫୁଲୁ ଥିଲା।
ହଁ ଟିକେଟେ ପାଇନଥିବୁ ଅଧାରୁ ଫେରି ଆସିଥିବୁ।
ଆଉ ସେଟା ଆଉ କହିବିନି ଟିକେଟ ଟା ପାଇନି ଲାଜ ଲାଗିବ ହାଉସୁ ଫୁଲୁ ଥିଲେ।
ହଁ ହଁ ହଁ। ମତେ ଭାରି ଇଚ୍ଛା ହୋଉଚି ଯିବା ପାଇଁ ଯେ ହେଲେ ମୁଁ ବିଶ୍ୱାସ ନାହିଁ ମୋ ପୁଅ ଏତେ ସମୟ ମତେ ମତେ ସାଥ ଦେବ କି ନାହିଁ?
ପ୍ଲିଜ୍ ତୁ ଯାଣିନୁ ତୁ ଅଧଘଣ୍ଟା କେ ବୋର କରିଦବୁ ବାଇଆ ହେଇ ଯିବୁ ପଳେଇ ଆସିବୁ କେମିତି ଯିବୁ। ମୁଁ ତ ଏରା ଭଲ ପାଉନେହିଁ।
ହୁଁ ଆକ୍ଚୁଆଲି ମୁଁ ଏତେ ସମୟ ଫିଲ୍ମି ଗୋଟେ ଫିଲ୍ମି ମତେ ଦେଖିବା ତିନି ଚାରି ଦିନି ଲାଗିଯିବ। ସବୁଦିନ ରାତିରେ ୟେକଲେ ଛୁଟି ଫୁଟି ବି ନ ଯେଫୋନ୍ ଫୋନ୍ ଆଣିକିରି ବକ୍ସ୍ ଫକ୍ସ୍ ଲଗେଇଦେବେ ଚାଲେ ଫିଲ୍ମି ଦେଖିବା। ଏ ମା ଅଧଘଣ୍ଟେ ଯାଇନଥିବ ମୁଁ ଶୋଇପଡିଥିମି।
ଜଷ୍ଟ୍ ସ୍କୁଲ ଟାଇମି ରେ ମନେ ଅଛି ସେତେବେଳେ ନୂଆ ନୂଆ ଅତର ଫିଲ୍ମି ବାହାରିଥିଲା।
କି ଫିଲ୍ମି?
କେତେଦୁରୁ ତମର ଦେଖୁଚିତମର ଆବ ତା
ହଁ ହଁ ହଁ।
ସେତେବେଳୁ ସେ ଯୋଉ ଏଲିଅନ୍ସ ନାଖେ ବୋଲିକି କି କଣ ସେଥି ତ ବାପା ମନା କରନ୍ତି ଆମେ ସେ ଯୋଉ ମନା କରନ୍ତି ଯେହେତୁ ଆମର ଭାରି ଇଣ୍ଟରେଷ୍ଟ ହୁଏ ସେଇଟ ଦେଖିବାକୁ।
ମନେ ଅଛି ସେ ବିଷୟରେ ଏଇଟା ଦେଖ ସେଟା ଦେଖିବା ବୋଲି ପୁରା ପାଗଳ ଯେତେବେଳେ ତୋ ବାପା ନଥିବେ ସେତେଵେଳେ ଥରେ ଲଗେଇକି ଦେଖିବି। ତାପରେ ତୁ ଭାରି ଡରଖୁରୁ ମୁଁ ଏତେ
ଇଆ ଯୋଉ ଏଇ କେବୁଲ୍ ରୁମ ଭିତରେ ଯୋଉ ସବୁ କ୍ୟାସେଟ ଥିବ। ଖରା ବେଳେ କେହି ନଥିଲା ବେଳେ ଖରାବେଳେ କେହି ନାହାନ୍ତି ଫିଲ୍ମି ଧରିକିରି ଆସ କ୍ୟାସେଟେ ଦେଖିବା ଗୀତ ଶୁଣିବାଗୀ ତ କ୍ୟା ସେଟେ ବେଶି।
ସେତେବେଳେ ମନେ ଅଛି କି ଓଷା ବେଳପଇଲେ ଆଗେ ପଇସା ତୋଳେଈକି ଚାଲ କ୍ୟାସେଟେ ଆଣିକି ଦେଖିବା।
କ୍ୟାସେଟେ।
ମଜା ଲାଗେ କେତେ ଲୋକ ବସିକି ଦେଖିଲେ ଯୋଉ ଖୁସି ଟା ଲାଗେ ଆଜିକାଲି ନିଜ ନିଜ ଫୋନ୍ ରେ ସବୁ।
ଫୋନ୍ କୁ ତ ପଳେଇ ଆସୁଚି ସବୁ।
ଆଉ ସେ ଲାଇନ୍ ଆସିଲେ ଧାଁ କେବୁଲ ରୁମୁକୁ ମାନେ ଯେମିତି ଗୋଟେ ବଡ ବଡ ଦାୟିତ୍ଵଟେ ମୋ ମୁଣ୍ଡରେ ଥିଲା।
ହୁଁ ହୁଁ ହୁଁ।
ସିଗ୍ନିଲ ଦେଲେ ସବୁ ଲୋକ ଦେଖିବେ।
ହୁଁ। ରହଲୋ ସିଏକଣପାଇଁ କାନ୍ଦିଲାଣି ପୁଅ ଟା?
ଆଣେ ଭାରି ତାକୁ କାଖେଇ ଦେ।
ହୁଁ ହୁଁ ବାଇ ଆଣି ହେମି। ମୋ ଝିଅ ସବୁବେଳେ ତାକୁ ମରୁଛି ଆଉ କଣ?
ତାକୁ ମନା କରୁନୁ ଝିଅ ସାନ ଭାଇ ମାରେନି ଏମତି କହିକି ବୁଝୋଉନୋହୁଁ। ତୁ ବଡ ଇଏ ସିଏ ଏମିତି କଣ ଗୁଡେ କହିଦେ।
ସେ ପୁୁରା ବୁଝିବାର ଏକ୍ସପର୍ଟ ଜାଣିନୁ ତାଙ୍କୁ ଯୋଉଟା ମନା କରିବୁ ସେ ସେଇଟା କରିବେ।
ଆରେ ଫୋନ ଆସୁଛି
ଝିଅ ତାକୁ ଆଉ ପାଞ୍ଚ ମିନିଟ୍ ରଖ ମୁଁ ସାରିଦକି ଆାଉଛି। ହ୍ୟାଲୋ।
ହ୍ୟାଲୋ।
ହଁ କହ।
ଆଉ କେ ଜଣ ହ୍ୟାଲୋ କହିଲେ କି?
ହଁ କହିଲି ଆଉ କୁଆଡେ କ୍ରସ କନେକ୍ସନ ହେଇକି ଆଉ କୁଆଡେ ଲାଗିଗଲା ନା କଣ। ଆଉ ଆଜି କଣ ଆଇଟମ୍ କଣ?
ନା ଆଲୋ କେତେ ଗରମ ହଉଚି ଜାଣିଚୁ ମୁଁ ଯୋ ହାଲୋ।
କଣ ଟା?
ହ୍ୟାଲୋ ମୁଁ ଯୋଉ ସ୍ତବ୍ଲାଲାଇଜର ମଗେଇ ନଥିଲି ଷ୍ଟାବିଲାଇଜର୍ ମ। ଆମ ଗାଁରେ ବୋଧେ ବହୁତ ଲାଇନ ଡିମ୍ ରହୁଚି। ସେଟା ଶହେ ସତୁରିରୁ ଟାଣିବ ଆ ଗାଁ ରେ ନବେ ଦରକାର ନା କଣ ଏମିତି ବୋଧ।
ହୁଁ ଜେ ଅସୁବିଧା କଣ ହେଲା।
ଅସୁବିଧା ମାନେ ବେଶି ଜୋରରେ ଯଦି ଡିମ୍ ଲାଇଟ୍ ରହୁଚି ସେ ଟାଣି ପାରୁନି।
ଓହୋ ଏସି ଚଲେଇଲାଣି ଫିଟିଙ୍ଗ ଫୁଟିଙ୍ଗ ହେଲାଣି।
ହଁ କେବାଟି ହେଲାଣି ଆ ତିନି ଚାରି ଦିନ ହେଲାଣି।
ଓହୋ।
ମୋ ମମି କହିବି ମୋ ମମି ର ମୁହଁ ଫୁହଁ ସବୁ ଫୁଲି ଗଲାଣି ମମିଙ୍କ ଦାନ୍ତ ପିଡା ହଉଚି ମୁହଁ ଫୁଲୁଚି ଗୋଡ ହାତ ବିନ୍ଧୁଚି ମୁଁ କହିଲି ଏ ମା ଗରମ ଗରମ କହିଲା ଗରମ ପରେ ଫୁଣି ଗରମ ଗରମ ପୁଣି ଏମିତି ପୁଣି।
ଆ ଥଣ୍ଡା ଦେହର ଆଚୁଲି ଗରମ ହବ ପଛେ କାଠେଇକି ଶୋଇବୁ ସେଇଟା ହେଲା ସୁସ୍ତା ଦେହ। ଏ ସି ରେ ତ ସୋଇଲେ ଦେହ ଖରାପ ଆଉ
ହୁଁ ଆମ ଘର ସାଇଠ ଘର ଭାଉଜ ତାଙ୍କ ମୁହଁ ପୁରା ଫୁଲି ଯାଇଚି। ଏଇ ମମି କହିଲା ଭାଉଜଙ୍କ ମୁହଁ ପୁରା ଫୁଲି ଯାଇଚି। ଆଉ ଏ ମୋ ସାଇଟ ଘର ମୋର ଯୋଉ ଦାଦା ତାଙ୍କର ଏସି ଲାଗିଲା ବେଳକୁ ଫାଷ୍ଟ ସମସ୍ତଙ୍କୁ ପୁରା ଜର ହେଇଗଲା।
ସେ ଚିଡ କରିକି ବନ୍ଦ କରିଦଉବାହାନ୍ତି କମେ ଲଗେଇକି ସେଇ ପଡୁଚନ୍ତି ଦେହ ଖରାପ ହୋଉଚି।
ହଁ ମୁଁ କହିଛି ପୁଅକୁ ମୁଁ କହିଲି ଶୁଣ ବାଇଶି ରୁ ତଳକୁ ଖସେଇବୁନି କେବେବି। ଆଉ ବାଇଶ ରେ ଦବୁ ଦଶ ପନ୍ଦର ମିନିଟ ଥଣ୍ଡା ହେଇଗଲେ ଚବିଶ
ଶୋଇବା ତ ହଉଚି ଅଠେଇଶି ଅଠେଇଶି ଲଗେଇକି ଶୋଇବ। ଟୋଟାଲେ କିଛି ଖ ହବନି। ଠିକ ରହିବନି ଥଣ୍ଡା ଟ ରହିବ ଦେହ କହ ଠିକ ରହିବ ଅଠେଇଶଟରେ ଲଗେଇ ଶୋ ବି ଚଳିବ ଏଇଥିରେ ବି ଯଦି ଫ୍ୟାନ୍ ତ ଦେବୁ ଅଠେଇଶିରେ ଉ ମଣିଷ କୋଲାପସ ହେଇ ଯାଉଚି ଆଉ।
ହୁଁ।
ତାକୁ କହିବ ଅଠେଇଶରେ ଦେଇକି ଶୋଇବା ଯେତେବେଳେ ନିଦ ଭାଙ୍ଗିବା ବନ୍ଦ କରିଦବ। ନନ ଷ୍ଟପ୍ ଲଗେଇ ଶୋଇଲେ ଦେହ ଜଳିପୋଡି ହେଇଯିବ, ସକାଳୁ ସେ ଦେହ ତୁ ଉଠି ପାରିବୁନି।
ସେଇ ପା। ମୁଁ ଏଇ ଯୋଉ କହୁନାହାନ୍ତି କି ଏସି ଲାଗିଗଲେ ସେ ଯୋଉ ଇଏ ହଉଛି ସେଇଥିପାଇଁ ଇ-ଗୋଟେ କପ୍ ରେ ପାଣି ରଖିକିରି ଗୋଟେ ୱାଇଫ୍ ଟେ ତା ଉପରେ ମୁଁ ପକେଇ ଦଉଛି। ନା କ ହତଛନ୍ତି ହବ କି ଏଇ ଯେ ଓଠ ଫଟ ଫାଟିବନି ବୋଲି।
ଆ ତା ସକାଳୁ ଯୋଉ ନମ୍ବର ଟା ଦେଇଥିଲୁ।
ହୁଁ।
ସେ ଖାଲି ଚବିଶ ଘଣ୍ଟା କଲ୍ କର କଲ୍ କର। ମୋତେ ଲାଗୁଚି ତା ସହି କେହି କଥାହବା ପାଇଁ ଇଣ୍ଟରେଷ୍ଟେଡ୍ ନୁହଁ।
ତୋମେ?
ତା ସହିତ କଥା ହବାକୁ ବୋଧେ କେହି ଇଣ୍ଟରେଷ୍ଟଡ୍ ନୁହଁ।
କଅ ମୁଁ ଭଲ ତ କଥା ହଉଚ ମୁଁ ବି ମୁଁ ତ ଆଜି ଥରେ କଥା ହେଇଛି।
ହଁ ସେ ଖାଲି କନ କଲ୍ କର କଲ୍ କର ହଉଛି। ତ ଆଡୁ ତୁ କଲ୍ କରନୁ ସମସ୍ତଙ୍କୁ ଖାଲି କଲ୍ କର ହଉଛୁ।
ହୁଁ, କୁହନ୍ତୁ।
ହଉ ହେଇଗଲା?
ହଉ ତାହେଲେ ତୁ ରୋଷେଇ କର, ମୁଁ ବି ଯାଉଛି କଣ କରିବି ପରେ ଫୋନ୍ କରିବି ଆଉ ରଖୁଛି।